ହୁଁ ଦିଦି।
ହୁଁ କଣ କରୁଛୁ?
ମୁଢି ମିକ୍ସଚର ଗୋଳଉଛି ପାଗ ଦେଇଛି ଯେ
ଇଆଡ଼େ ଟିକେ ପଠେଇଦେଲୁ।
ଆଲୋ ମୋର ଆଜି ଏମିତି ଇଚ୍ଛା ବି ହଉଥିଲା ମୁଢି ପାଇଁ ମୁଁ କହୁଥିଲି ଏଇ ଏଇ ଅଧଘଣ୍ଟେ ପଇଁଚାଳିଶ ମିନିଟ୍ ପୂର୍ବରୁ କହିଲି ମୁଢି ଆଉ ମଟର ଭଜା ଟିକେ ଆଣିଥିଲେ ହେଇଥାନ୍ତା। ଆଉ ଆଣିନି ମୁଁ ସେ ଆମ ନଣନ୍ଦ ଙ୍କୁ କହୁଥିଲି ଦେଖିଲା ତୁ ଦେଖେଇ ଦେଖେଇ ହଁ ବର୍ଷା ହେଉଛି ବା। କିନ୍ତୁ ଦେଖେଇ ଦେଖେଇ ଚିଡେଇ ଚିଡେଇ ଖାଉଛୁ। ଆ କଣ କରିବା ଆଉ।
ଆଉ ଛୁଆ କଣ କରୁଛନ୍ତି?
କିନାହିଁ ଆଜି ପୁଅ ଟା ଆସିଚି ଯେ ସାଙ୍ଗ ହୋଇଯାଇଛନ୍ତି ତାଙ୍କର ଚଗଲା ହେଉଛନ୍ତି। ମୁଣ୍ଡ ଖରାପ କରିଦେଲେଣି ଗୋଟେ ଓଳିରେ।
ଦିନ ହେଇଛି କିରେଇବାକୁ ପଡିବ ନା।
ହ ହଁ।
ଆଉ କଣ ମମି ତମ ମମି।
କଣ କହିଲ? ମମିଙ୍କ ପାଇଁ ହିଁ ଓଳୋଉଛି ମମିଙ୍କର ଆଜି ମନ ହେଲା ସେ ଯୋଉଟା ସେଟାଖିଆହବ। କଣ ସେ ଖାଇଲେନି ତାଙ୍କ ସହିତ ଆମେ ଫ୍ରିରେ
ହଁ ଠିକ ଠିକ
ଇଟ୍ରଷ୍ଟ ନାହିଁ।
ସେଇଆପା। କହନି ଲୋ ଝିଅ ଏତେ ଦିନ ହେଲା ଯୋଉ ଗରମ ହଉଥିଲା। ମାନେ ବିଶ୍ଵାସ ସକାଳେ ଖାଲି ମୁଁ ଏଇ ଅ ଟିକେ କଣ ରୋଷେଇ କରିଦେବି ଯେ ମନେ ସକାଳ ଖାଇବା। ଝରକା ଦିପଟ ଖୋଲିଛି। କିନ୍ତୁ ପୁରା ଗୋଟା ଝାଳ। ପୁରା ଗୋଟା ଝାଳ ଅ ମୁହଁ ପୁରା ମାନେ ଇଏ ହେଇକି ସେ ହେଇକି କିନ୍ତୁ ତାପରେ ଏଇ ଏବେ ଟିକେ ଥଣ୍ଡା ଲାଗୁଛି। କିନ୍ତୁ ସେମିତି ଆମ ଆଡେ ବର୍ଷା ହେଇନି ହେଲା।
ସେଆ ଏମିତି ବର୍ଷା ହେଇନି କି? ତ ପାଗ ଟିକେ ଟିକେ ହେଉଛି ଆଉ ହଁ। ଆଉ କଣ ଏ କଣ କହୁଥିଲି କି ଦିଦି? ତମର ତ ପ୍ରସିଦ୍ଧ ହଉଛି ଛି ଲକ୍ଷ୍ମୀ ପୂଜା। ଏ ବର୍ଷ ଯିବା ଆଉ।
ଯିବୁ ହେଲା। ତ ମୁଁ ଆଗୁଆ ସମସ୍ତଙ୍କୁ କହିଦେଲି। କମପାଇଁ କହୁଛି ନେକ୍ସଟ ବର୍ଷଠୁ ଆମେ ସମସ୍ତେ ଏପଡ ହେପଡ ହବୁ ହେଲା ତେଣୁ ଏଇ ବର୍ଷ ତ ଚେଷ୍ଟା କରିବ କି ଆସିକି ବୁଲାବୁଲି କରିବା ପାଇଁ ମୁଁ ଏଇଟା ଏବେ ଦିନେ କହୁଛି।
ତମେ ଦେଇଥିଲ ପଲ୍ଲିଶ୍ରୀ ରୁ ବେଡସିଟ୍ ମନେ ଅଛିନା।
ହଁ ହୁଁ। ମୋର ଆଜି ପର୍ଯ୍ୟନ୍ତ କିଛି ହେଇନି। ଆଜି ପର୍ଯ୍ୟନ୍ତ କିଛି ହେଇନି ମୋର। କେବେ ବି ପଲିଶ୍ରି ବେଡସିଟ୍ ମୋର ସବୁଠୁ ବଢିଆ ପସନ୍ଦ ହେଲା। ମୋର ଯେତେ ବସ ବେଡସିଟ୍ ସବୁତକ ପୋଲିଶିର ଆମ ଗୋଟେ କେବେ ବି ଛିଡିନି କି ଚ କିଛି ନାହିଁ ନାଇଁ ବସିକି। ଯେ ମୁଁ
ହୁଁ ହାତରେ ତ କଲେ ମତେ ଲାଗୁଛି କୋଡିଏ ତିରିଶ ବର୍ଷ ପଳେଇବ।
ହଁ ଆଉ ନାଇଁ ତଥାପି ଦେଖେ ମୁଁ କହୁଛି ବାହାଘର କେତେ ବର୍ଷ ହେଲା ଦଶ ବର୍ଷ। ଦଶ ବର୍ଷ। ଛଅ ଅ ବେଡସିଟ ବି ମୋର ମାନେ ଅଛି ଚିରା ଚରି ହବନି। କାଁ ମୋଟାକୁ ଭଲ ପଡ ସେଟ ନା ଲାଷ୍ଟିକ ମୁଁ ତେଣୁ ଆଉ ବର୍ଷ ଆଙ୍କ ବାହାରୁ କୋଉଠୁ ବେସିଟ କିଣି ମୋ ନାଁ ଲକ୍ଷ୍ମୀ ପୂଜା ହବଲି ପଢିବ ମୁଁ କିଣିବି ଆଉ ଯାହା। କିଣି ନ କିଣି ପୋଲିସରୁ ଦିଟା ପସି ଆଣିଛି ଆହୁରି ଦି ମାନେ ତିନିଟା ଖଣ୍ଡେ ନୂଆ ଅଛି। ଯୋଉ ଦୋହୋର କହନ୍ତିନି। ଦ ମୁଁ ସେ ଏତପଳିି ବାର ଶହି କେତେ ନେଲା ଗୋଟେ ଦୋହର ବି ନେଇକି ଆସିଥିଲି ବହୁତ କା କଟେଇ କାଟ ଚବିଶରୁ ବାରଶହ ନେଇଥିଲା ଗୋଟେ ନେଇକି ଆସିଛି ଅଫ ହାଇଟ କଲରର।
ଆଜିହା ଭଲ ଲାଗେ ବେଡ଼ସିଟ୍ ଉପରେ ହ୍ଵାଇଟ୍ କଲର୍ ଉପରେ ବେଡ଼ସିଟ୍ଟା ଭଲ ଲାଗେ କୁତଟା ଅବଶ୍ୟ ହେଇଯିବ ଜଲ୍ଦି ହୁ
ଏ ବି ବହୁତ କୃତ ଠାଙ୍ଗ ଆଇିଲି ହେଲା ନହେଲେ ନାଇଁ ଯୋଉ ଇଏ ସବୁ ଯାହାହେଲେ ବି ଲକ୍ଷ୍ମୀ ପୂଜାକୁ ଆସିବ ହେଲା।
ହୁଁ ଯିବା ସମସ୍ତେ ବୁଲିବା ମଜା କରିବା ତମଁ କଣ ଭଲ ଲକ୍ଷ୍ମୀ ପୂଜାରେ ଖାଇବାକୁ?
ଶୁଣ ମତେ ଖାଇବାରେ କୌଣସି ପ୍ରକାର ଏତେ ଇଚ୍ଛା ହୁଏନି ମତେ ଇଛା ହେଇଥାଏ ବେଶି ନନଭେଜ୍ ଟାକୁ ନନଭେଜ ହେଇ ଟାଇମ ରେ କାର୍ତ୍ତିକ ମାସ ହେଁ ମାନେ ଖିଆ ଯାଏନି।
ହଁ।
ସେଥିପାଇଁ ଯାହା ଖାଇ ଦେଲେ ଚଳିବ ଭାବିକି ମୁଁ ଖାଇଦିଏ ଆଇସ୍କ୍ରିମ ରେ ଖାଇଲେ ଶାନ୍ତି ଆଉ ଏଇ ଯୋଉ ମାନେ ବାହାର ବାହାର ମାନେ ରାଜ୍ୟର ଯୋଉ ପ୍ରସିଦ୍ଧ ଖାଇବାର ପକଉଛନ୍ତି। ଅ ସେଇଥିରୁ ବି ମତେ ଏମିତି ନାହିଁ କି ଛୋଲେ ଭଟୁରେ ହଉ ହଁ ଖାଇଦେବି ଯେମତି ହେଲା କି ଚିଲ୍ଲି ପନିିର ପନିର ର ଟିକା ହେଲା ମାନେ ଏମିତି ଶ ସୁଖା ସୁୁଖା ଆଇଟ ଯ ଗୋଟେଟା କିନ୍ତ ସେମିତି ପ୍ରିୟ ନୁହେଁ ଯେ ନାହିଁ ଏଟା ଯାହା ହେଲେ ଖାଇ ମତେ ଭଲ ଲାଗେ ସେମିତି ନାହିଁ ନନଭେଜ ମତେ ଭଲ ଲାଗେ
କେଉଁ ଜିନିଷଟା ବେଶୀ ଭଲ ଲାଗେ ଲକ୍ଷ୍ମୀ ପୂଜାରେ?
ଲକ୍ଷ୍ମୀ ପୂଜାରେ ମତେ ପଲ୍ଲିଶ୍ରୀ ହିଁ ଭଲ ଲାଗେ।
ହିଁ ହିଁ।
ବେଶି ଭଲ ଲାଗେ ମାନେ ପଲିସ ବୁଲିବା ପାଇଁ ଏଇ ଘର ଜିନିଷ ଯେମିତି ହେଲା ହଳଦୀ ଉ ଜିରା ସୋରିଷ ଯାହା ହଉ।
ଦେଶି ଦେଶି ଜିନିଷ।
ଆଉ ହଁ ଆଉ ବେଡସିଟି ବି ନିହାତି ଆଉ ଯଦି ହ୍ୟାଣ୍ଡ ଲୁମ୍ ର କଣ ଭଲ ଲାଗିଲା ହେଲା। ଆଉ ଯା ଆଉ ପାମ୍ପଡଟି କିନ୍ତୁ ମୁଁ ମସ୍ତ ଖାଇବି। ଯାହା ହେଇଯାଉ ପାମ୍ପଡଟା ଖାଇକି ଆସିବି ପାମ୍ପଡ ଆଉ ଆଇସ୍କ୍ରିମ୍ ଆଇସ୍କ୍ରିମ ଟା କିନ୍ତୁ ଯାହାହେଲେ ବି ଖାଉ।
ପାମ୍ପଡ଼ ବୋଲି କଣ ଏଇଟା କଣ ସ୍ପେଶାଲ୍ ପାମ୍ପଡ଼ ନା ସେଇଆ।
ନର୍ମାଲ ଯୋଉ ପାମ୍ପଡ ଛଣା ହୁଏନି। ସେଇ ପଲିଶ୍ରୀ ମେଳାରେ ଗୋ ଗୋଟେ ଦିଟା ଲୋ ଲୋକ ଏମତି ବୁଲନ୍ତି ଯେମ ସେତେ ଆଗରୁ ଛୁଆବେଳେ ପାମ୍ପଡ ଦିଅନ୍ତି। ହଁ ସେଇ ପାମ୍ପଡ ଯେ ମ ତ ତ ତାକୁ ଦେଖିଲେ ବି ତ ଭଲ ଲାଗେ ମୁଁ ଅନେଇଥାଏ ଡାକେଇକି ଆଉ। ଆଉ ଯାହାହେଲେ ପାମ୍ପଡ ଗୋଟେ ମୁଁ ଖାଇବି। ମୋ ସାଙ୍ଗସାଥି ବି ଜାଣିଛନ୍ତି ଆମେ ଏକାଠି ଗଲେ ପାମ୍ପଡ଼ ଟା ନିହାତି ଖାଇବୁ।
ହୁଁ।
ଉଁ ସେଇ ପଲିସିରେ ଯାଇକି ବୁଲାବୁଲି କରିକି ଖାଇବା ଟା ଭଲ ଲାଗେ ହାଲୁମ ଜିନିଷ ତୁ ୟୁ ଟିକେ ଦେଖିବାକୁ ଭଲ ଲାଗେ ଆଉ ଝିଅ ତାର ଦୋଳି ଫୋଳି ଖେଳେ ସେ ପାଖାପାଖି ପଡେ ନା। ଆଉ ଏଇ ଯୋଉ ଏପଟେ ବାଣିଜ୍ୟ ମେଳା ଯୋଉ ପଡେ ହଁ ୟ ଜିନିଷ ଫିନିଷ କିଣିବାକୁ ଭଲ ଲାଗେ ବହୁତ ଥାଏ ମାନେ ଛୋଟ ଛୋଟ ଜିନିଷ ବୋଲି ଏଇ ପାଳି ତମେ ଯାହା ହେଲେ ଆସିବ ହେଲା।
ହଁ ଯିବା ସବୁ ବର୍ଷ ତ ଯାହାହେଲେ ଗୋଟେ। ପ୍ରୋବ୍ଲେମ ପଡି ଯାଉଛି।
ଯୋଉ ବର୍ଷ ତ କୋଉ ପାାଲି ଆସିପାରୁନୁ ଏଇପାଲି କିନ୍ତୁ କଣ କି ନେକ୍ସଟ୍ ବର୍ଷଠୁ ଆମେ କେହି ଠିକ ରେ ରହିବୁନୁ ହେଲା। ଆମେ ଥାଇକି ତମ ମାନେ ଯଦି। ଖୁସିରେ ଦେଖୁ ଖିପାରିବ ଆମେ ନଥିଲେ ଖୁସିରେ ଦେଖିପାରିବ ମତେ କହ ଏମିତି ମାନେ ଦେ ଦେଖିଲେ ବି ଆସ ଯାଅ ହଁ ନା ନାହିଁ। ଆଉ ଏମିତିରେ କଣ ଆସ ଆସିକି ରହିଲ ମାନେ ଦେଖିଲ ଗଲ ତେଣୁ ଏଇ ପାଳି ଟା ଯାହାହେଲେ ବି ଚେଷ୍ଟା କର ଆସିବା ପାଇଁ କାରଣ ତାପରେ ଛୁଆ ଦିଟାଙ୍କ ଦଶମ ସଇଲା। ସେମାନେ ଯିବେ ବାହାରକୁ ଆଉ ତାଙ୍କ ମା ବାପା ର କି ଆଉ।
ନା ସିଏ ତ ପଢା ସରିଲେ ଆଉ କଣ କରିବି।
ହଁ ମୁଁ ଯିବି ଯୋଉପଟେ ଜାଗା କିଣିଛୁ ହେଇପଟକୁ। ତ ମୁଁ ବି ରହିବିନି ନା ତ ଏଇ ବର୍ଷ ଟା ହଉଛି ହଁ ଆଉ ସମ ସେ ଙ୍କ ପାଇଁ ରାଗରୁଷା କରିବ ତେଣୁ। ଅଁ ତମ ମାନେ ଅ ମଝିଆ ପାଳି ପକେଇଦବ ସଇଲା ବୁଝିପାରିଲ ତ। କମାସା ବନ୍ଦ କରିବ ଦି ଦିଅଗା କିଛି କରିୁନାହାନ୍ତି ଆମ ପାଇଁ। ତାର ଖାଲି ପାଳି ପକାହବା ହଁ। ନାଇଁ ଲକ୍ଷ୍ମୀ ପୂଜା ଯାହା ହେଲେ କେତେ। କେତେ କେତେ ଲୋକ ଏଇଠିକି ଆସୁଛନ୍ତି କହୁନ? କୁଆଡୁ କୁଆଡୁ ଲୋକ ଆଉଛନ୍ତି କଟକ ଭୁବନେଶ୍ୱର ଇଏ ସିଏ। ଚାଲିବାକୁ ବାଟୁ ନଥିବ ଯଦି ଆମେମାନେ ଥାଇକି ତମେ ଏଇ ପାଖରେ ଆସ୍ ଯିବନି।
ହଁ ହଁ ପରା ଇଚ୍ଛା ତ ଥାଏ ହେଲେ ଚାରି ଆଡକୁ ପୁଣି
କହି କହିବି ଆରେ ଆମେ ଅଛୁ ତମେ ଆସ କେତେବେଳେ ବୁଲିକି ଯାଅ ଇଏ ସେ ନାହିଁ ସେମାନେ ବି କାହିଁ। କହିଲେ କାର୍ ହେଲେ ଯିବୁ ବୋଲି ସେ ଯୁଗଟେ ହେଇଗଲା।
ତାଙ୍କର କାର୍ କେବେ ଠୁ କିଣିଲେଣି।
ହଁ କେବେଠୁ କିଣିଲେଣି ଆସିକି କିସ୍ତି ସୋଇଲାଣି କିନ୍ତୁ ଆସି ପାରୁନାହାନ୍ତି। ଆମେ ଯେମିତି ଅଛୁ ତମେ। ମାନେ ଠିକ ଖୁସିରେ ବୁଲିକି ଦେଖିପାରିବ ଆଉ ଆସିଲେ ରହିବା ଟା ଇଏ ହଁ ଖାଇବାଟା ପ୍ରୋବ୍ଲେମ ନଥିବ ସେମିତି ଆଉ କଣ ଆମେ ଏକା ଏକ ଗଲେ ସୁବିଧା କି ଆଉ? କହୁନୁ।
ନାଇଁ ମୋ ଏକାରେ ମଜା ଲାଗିବନି ଯାଇକି ଆସ ଯିବୁ ଏଇଟା କଣ ଭଲ ଲାଗିବ।
ସେଇଆ। କଣ କରିବୁ ତୁ ଲକ୍ଷ୍ମୀ ପୂଜା କେବେ ଦେଖିନୁ କି?
ମୁଁ କଣ କହିଲ ଦିଦି ଯେତେବେଳେ, ପ୍ଲସ୍ ଟୁ ଫାଷ୍ଟ ୟେର୍ ରେ ଆମେ ଯେତେବେଳେ ଖୁଦୁରୁକୁ
ତୋର ଆଉ ମନେ ନଥିବ ହେଲା। ତୋରା ଆଉ ମନେ ନଥିବ।
ଏତେ ଜାଗା ଫାଷ୍ଟ ଟାଇମ ତଥାପି ଭିତରେ ଆମେ ହଜି ଯାଇଥିଲୁ।
ଆପେ ଏ କିଏ? ଏତେ ଲୋକ କମ ହଉଛନ୍ତି କି ଲୋକ ବହୁତ ଭିଡ ତାପରେ କଣ କି ଏଇ ଲକ୍ଷ୍ମୀ ପୂଜରେ କଣ ଲାଗି ଲାଗି ମେଢ ହେଲା। ଅନ୍ୟ ଅନ୍ୟ ଜାତି। ଯା ଅପେକ୍ଷା ଲକ୍ଷ୍ମୀ ପୂଜାରେ ଦେଖେ ଲାଗି ଲାଗି ମେଢ ମେଢ଼ ବହୁତ ସୁନ୍ଦର ପୁଣି ନାହିଁ ତୋତେ ବହୁତ ବାଟ ଯିବାକୁ ପଡିବ ଏ ମୁଣ୍ଡରୁ ସେ ମୁୁଣ୍ଡ ପୁରା ତୁ ବୁଲିବୁ। ଲକ୍ଷ୍ମୀ ପୂଜା ଆଉ ସବୁ ଯାତ୍ରା ଏମିତି ନୁହେଁ ନା ହଁ। ତ ସେଇଥିପାଇଁ ଲୋକ ବହୁତ ଦିନରେ ଲୋକ ଖାଲି ବୁଲି ପକଉଛନ୍ତି ବୁଲି ପାରିବେ କି ନାହିଁ ବୋଲି।
ହଁ।
ଆଉ କାଳେ ବର୍ଷା ବର୍ଷା ହବ ବୋଲି। ଏଇ ପୂର୍ବ ବର୍ଷ। ଷ୍ଟାର୍ଟିଂ ଦିନରୁ ଲୋକ ଗହଳି ହେଇକି ବୁଲୁଥିଲେ ଜାଣିଛୁ କି ନାଇଁ ଫାଷ୍ଟ ଦିନ ବି ଗଲାକୁ ଲୋକ ଗହଳି।
ଲକ୍ଷ୍ମୀ ପୂଜା ଯେହେତୁ ଫେମସ୍ ଆଉ ବହୁତ ଲୋକ ଷ୍ଟାର୍ଟିଂରୁ ହିଁ ହୁଅନ୍ତି।
ଚ ଏ ତଳି ଫୋଳି କହୁଥିଲେ ବା କର ନା କେ
ହୁଁ ପ୍ରବଳ ବହୁତ ଟଙ୍କା ଦିନରେ କିନ୍ତୁ ଯାଇଛି ଦିଦି ବହୁତ ଥର ସେଇଟାଇମ ମେଡିକାଲ କେସ ମାମୁ ଘର କେସ ରେ ହୁ ଯାଉ ଦିନରେ ମେଢୁରେ ରଖିଦେଉ। ହେଲା।
ଦିନରେ ଦେଖିଲେ ବି ରାତିରେ ଟିକେ ଲାଇଟ୍ ଫାଇଟ୍ ଲାଗିଥିବ ଯେମିତି ମଜା ଦେଖିବାକୁ କହିନୁ ସେଇଆା ତ ହେଲା କଥା ରାତିରେ ଯେମିତି ଟିକେ ଦେଖିବାକୁ ମଜା ଆଉ ଦିନରେ ଆଉ ସେମିତି ହବ କି କହୁନ ହବନି ନା।
ଦେଖିବା ଯିବା ଆଉ ଚା ଫା
ନାଇଁ ଏଇ ପାଳି ଯାହା ହେଲେ ବି ନାଇଁ ନାଇଁ ଏବେଦି ଚା ମାନେ ତୋ ସହିତ କଥା ହେଇ ଚା କଲି। ଉଁ ଗାଣ୍ଠିଆ ଟିକେ ବାହାର କଲି। ବସ୍ ଏମିତିଆ ହବ ଆଉ କଣ। ଓ ତମ ମୁଡି ଶୁଣି କି ଆମେ ତ କିଛି କରିପାରିବୁନୁ ତମ ବାହାରେ ବର୍ଷା ହୋଉଚି ନହ ହେଲେ ମୁଁ ଯୋଉ ରାଗି ପିଲା ଯାଇଚି ଧରିକି ଆସାରନ୍ତେଣି କିନ୍ତୁ ଆଉ କଣ କରବା। ଆଉ ତ ଆଣି ହବନି ଏଥିଯୋଗୁ ଆ
ହୋଉ ଦିଦି ଛୁଆଗୁରା ମାଡ଼ପିଟି ଲାଗିଗଲେଣି।
ହଁ ହଁ ହଁ ନାଇଁ ନାଇଁ ତାଙ୍କୁ ଟିକେ ଦେଖେ ଦେଖେ ହଁ ହଁ ହଁ।